ଠିକ ଅଛନ୍ତି।
ହଁ ଖୁବ ଭଲ ଅଛି ଆପଣ କିପରି ଅଛନ୍ତି ।
ଆଉ ବର୍ତ୍ତମାନ ବନ୍ଧୁ ମୁଁ ଏକ କଥା ଭାବୁଥିଲି
ଆଜ୍ଞା କିପରି ଆପଣ ମତେ ମନେ ପକେଇଲେ କୁହନ୍ତୁ।
ବନ୍ଧୁ କଥା କଣ କି? ବର୍ତ୍ତମାନ ମୁଁ ଶୋଇବାକୁ ଯାଉଥିଲି ବୁଝିଲେ କି। ଶୋଇବାକୁ ଗଲା ସମୟରେ ଉ ଭାବିଲି କି ଆପଣଙ୍କୁ ଆପଣଙ୍କ ସହିତ କଥା କଥା ଭାବିବି ବୋଲି ତ ସେ ମୁ ଆପଣଙ୍କୁ ମନେ ପକେଇଲି ଯେ ଯାହା ଫଳରେ କି ବନ୍ଧୁ ଦେଖନ୍ତୁ ଆମ ଆମା ଆମ କ୍ଷେତ୍ରରେ। ପାଣି ମଢେଇବା ପାଇଁ କୌଣସି ପ୍ରକାର।
ହୁଁ
କେନାଲ ବା କେନାଲ ବା ଗଡିଆ ରହୁନି ତ ସେଥିପାଇଁ। ଉଁ ମୁଁ ସେଇ କଥା ଭାବୁଛି କି ଦେଖନ୍ତୁ ଏବେ ତ ଗ୍ରୀଷ୍ମ ପ୍ରଭାବ ଜୋରେ ବୁଝିଲେ କି ବନ୍ଧୁ
ଆଜ୍ଞା।
ତା ଦ୍ବାରା ବର୍ଷା ହେଉନି।
ଆଜ୍ଞା।
ଉ କାହିଁ ମାସେକରେ ଥରେ ବର୍ଷା ହଉଛି।
ଆଜ୍ଞା।
ଯାହାଦ୍ୱାରା କି ବନ୍ଧୁ ମାଟି ମାଟି ଗୁଡ଼ିକ ଫାଟି ଆଁ କରିଛି। ଏଇ ଯୋଉ ଝିପି ଝିପି ବର୍ଷା ହଉଛି ବୁଝିଲେ କି ଏଇ ଯୋଉ ଝିପିଝିପି ବର୍ଷା ହଉଛି ତାହା ଦ୍ଵାରା ମାଟିରେ ମାଟି କି କୌଣସି ପ୍ରକାର ପ୍ରଭାବ ପଡୁ ବୁଝିଲି ତ ସେଥିପାଇଁ ବନ୍ଧୁ ମୁଁ କହୁଥିଲି କି
ଆଜ୍ଞା।
କରି ଆମେ ବିଲରେ ବା ଖେତରେ ପାଣି ମୋଡ଼େଇ ଆମେ ଚାଷ କରିବା।
ମତେ ଟିକେ ବୁନ୍ଝା
ଆଜ୍ଞା ଯେହେତୁ ଏବେ ପ୍ରକୃତି ତାର ବର୍ଷା ପ୍ରାକୃତିକ ବର୍ଷା ହେଉନି, ଆପଣ ସେ ବିଷୟରେ ତ କିଛି କରିପାରିବେନି ଆପଣ ଯଦି ଆପଣଙ୍କର ଯଦି ସେଠି କେନାଲ ମଧ୍ୟ ନାଇଁ ଆପଣ କିଛି ବର୍ଷ ଶୁ ଶୁଣୁଥିବେ ଜଣେ କି କୌଣସି ଏକ ଦେଶରେ ଅ ଜଣେ ବୈଜ୍ଞାନିକ ପ୍ରକୃତି ସହିତ ଖେଳିବାକୁ ଚାହିଁଥିଲେ ଏବଂ ଆ ବର୍ଷା କିଛି ବର୍ଷ ଧରି ସେଠି କିଛି ମାସ ଧରି ବର୍ଷା ହେଉନଥିଲା ସେଉ ପ୍ରକୃତି ତାକୁ ଆ ଯନ୍ତ୍ର କିଛି ବ୍ୟବହାର କରି ବର୍ଷା କରିବାକୁ ଚାହୁଁଥିଲେ। ଏବଂ ସେଠି ଏପରି ବର୍ଷା ହେଲା କି ସେ ଅ ସେ ଦେଶ ଟି କିମ୍ବା ସେ ଅଞ୍ଚଳଟି ପୁରା ବନ୍ୟାରେ ପରିଣତ ହେଇଗଲା।
ବନ୍ଧୁ ମୋର କହିବାର ଅର୍ଥ ହେଉଛି ଆମେ ତ ଏବେ କିଛି କରୁନି ଘରେ ବସଛେ। ବୁଝିଲେ କି ପୁଣି ଆମର ପିଢ଼ି କିପରି ଚାଲିବ ବା ଆମ ଘରେ କିପରି ଦିନକୁ ଦୁଇ ମୁଠା ଚାଉଳ ପଡିବ ଏବଂ ଚାଉଳ ହେଲେ ସିନା ଆମେ ଭାତ ଖାଇବା। ତ ବନ୍ଧୁ ସେହିପରି ମୋ କହିବାର ଅର୍ଥ ହଉଛି ବନ୍ଧୁ ଆମେ ଏ ରାତ୍ରରୁୁ ଉଠି ଯେପରିକି ରାତି ଚାରିଟାରୁ ଉଠି ଆମେ ଉ କ୍ଷେତରେ ପାଣି ମଡେଇବାକୁ ଯିବା। କାରଣ ଆମ କ୍ଷେତଠୁ ପ୍ରାୟ ଦୁଇ କିଲୋମିଟର ଧରି ଏକ ହଁ ନଦୀ ଅଛି। ଠାରୁ ଆମେ ମଟର ଯନ୍ତ୍ର ପକାଇ ପାଣି ଯଦି କଢେଇବା ତାହେଲେ ଆମ ବିଲରେ ପାଣି ହେବ ଏବଂ ଆମେ ଧାନ ଚାଷ କରିପାରିବା ତ ସେଥିପାଇଁ ମୁଁ କହୁଛି ବନ୍ଧୁ ଆମେ ଉ ଯାହା ବି ହଉ ଆମେ ଯିବା ପାଣି ମଢେଇ ଆପଣ କଣ କହୁଛନ୍ତି?
ଆଜ୍ଞା ବନ୍ଧୁ ମୁଁ କହୁଥିଲି କି ଏ ଏଇ କାରଣରୁ ଅନେକ କାରଣରୁ ଚାଷୀ ମାନେ ଆତ୍ମହତ୍ୟା କରିବା ବାଧ୍ୟ ହଉଛନ୍ତି। ଯାହା ଫଳରେ ସିଏ ଚାଷ କରୁଛନ୍ତି ପାଣି ଅଭାବରୁ କିମ୍ବା କୌଣସି କାରଣରୁ ତାଙ୍କ ଫସଲଟି ଭଲ ହଉନି କିମ୍ବା ଯୋଉ ଅର୍ଥ ସିଏ ସେଥିରେ ଲଗେଇଛନ୍ତି ସେ ଅର୍ଥଟି ତାଙ୍କୁ ମିଳୁନି। ସେଥିପାଇଁ ଚାଷୀ ମାନେ ବାଧ୍ୟ ହଉଛନ୍ତି ଯେହେତୁ ସେ ଋଣ ନେଇକି ଅ ସେ ତାଙ୍କ ଫସଲକୁୁ ଆରମ୍ଭ କରୁଛନ୍ତି। ଆଉ ସେ ଫସଲରେ ସେ ସମସ୍ତ ଖର୍ଚ୍ଚ ଗୁଡିକ ନିଜ ଆୟ ଗୁଡିକ ତା ଦେହରେ ଲଗେଇଛନ୍ତି ଏବଂ ସେ ଆଶା କରୁଛନ୍ତି ବହୁତ କିଛି ସେ ଆ କ୍ଷେତରୁ ଆଶା କରିଛନ୍ତି। ଯାହା ଫଳରେ ଯଦି ଏପରି ପ୍ରାକୃତିକ କିଛି ଘଟଣାବଳି ହେଇଯାଉଛି, ବିପର୍ଯ୍ୟୟ ହେଇଯାଉଛି ସେଥିପାଇଁ ସିଏ ଚାଷୀ ଆ ବହୁତ ଚିନ୍ତାରେ ପଡିଯାଉଛି। ଯେଉ ଋଣ ନେଇ କିମ୍ବା କୌଣସି ଖର୍ଚ୍ଚ କରି ସେ ଋଣ ନେଇକି ସେ ଚାଷଟି କରିଚି ସେ କିପରି ତାର ଭରପାଇ କରିବ ସେଥିପାଇଁ ସେ ଚିନ୍ତାରେ ପଡିଯାଉଛି ଏବଂ ସେ ଆ ଯେହେତୁ ସେ ବହୁତ ପୂର୍ବ କାଳ ଧରି ତା ସେ ଜମିଟି ତା ଜେଜେ ଏବଂ ତା ପୂର୍ବ ପୁରୁଷ ମାନେ ଜମିଟିକୁ ଅ ରଖିଛନ୍ତି, ସେ ଜମିଟିକୁ ବିକି ତ ସେ ତାର ଋଣ ଟିକି ଆ ପୂରଣ କରିପାରିବନି, ସେ ସେଥିପାଇଁ ସହଜ ସବୁଠୁ ସହଜ ଉପାୟ ଭାବୁଛି କି ଆତ୍ମହତ୍ୟା। ସେଥିପାଇଁ ଚାଷୀ ଆପଣ ଶୁଣୁଥିବେ ସବୁ ବର୍ଷ କେତେ ଚାଷୀ ମାନେ ଆତ୍ମହତ୍ୟା କରୁଛନ୍ତି ଏଇ ଇ କାରଣରୁ।
ଆଚ୍ଛା ବନ୍ଧୁ। ଆପଣ କହିବା କଥା ମୁଁ ବୁଝିପାରୁଛି ବନ୍ଧୁ। ଯେପରିକି ଆପଣ ନିଜେ ଭାବନ୍ତୁ। ଉଁ ଚାଷୀମାନେ ଋଣ ଆଣିକି ଚାଷ କରୁଛନ୍ତି। ଯଦି ଚାଷ ନହବ ତ ଚାଷୀ ମାନେ କଣ କରିବେ? ଆତ୍ମହତ୍ୟା ଛଡା ତାଙ୍କ ପାଖରେ କୌଣସି ପ୍ରକାର ଉପାୟ ନାହିଁ। ବୁଝିଲେ କି?
ଆଜ୍ଞା ବନ୍ଧୁ।
ତ ସେଥିପାଇଁ ମୁଁ କହୁଛି ଚାଷୀ ମାନଙ୍କୁ କିପରି ବଞ୍ଚେଇ ରଖିବା ଚାଲନ୍ତୁ ଓ ତାପ ପ୍ରତି ଏକ ଆଁ ସୁବିଧା ଏବଂ ସୁଯୋଗ ଅବଲମ୍ବନ କରିବା।
ଆଜ୍ଞା। ସେଥିପାଇଁ ବନ୍ଧୁ ମୁଁ ମଧ୍ୟ, ଆଜ୍ଞା। ଆ ସେଥିପାଇଁ ଅ ଯଦି ଚାଷୀ ମାନେ ଏପରି ସେଥିପାଇଁ କଣ ବହୁତ ଚାଷୀ ମାନେ ମଧ୍ୟ ଚାଷ ଛାଡି ଦଉଛନ୍ତି। ଯାହା ଫଳରେ କି ଆପଣ ଜାଣିଥିବେ ଚାଷି ଆମେ ଯଦି ଚାଷ ନ କରିବା ତାହେଲେ ଖାଇବା କଣ ଏବଂ ଆ ଯୋଉମାନେ ଭାବୁଛନ୍ତି କି ଯଦି ଚାଷ କୃଷି ଅଛନ୍ତି, କୃଷି କରୁଛନ୍ତି କିନ୍ତୁ କୃଷି ମାନେ ଏଇ କାରଣ ଅନେକ କାରଣରୁ କୃଷି ଛାଡ଼ି ଦେଉଛନ୍ତି। କାରଣ କୃଷିରେ ଲାଭ ହବା ଅପେକ୍ଷା ଅନେକ କ୍ଷତି ହଉଛି ଏବଂ ଆଉ ଚାଷୀ ମାନ ତାଙ୍କର ଯେତିକି ଆୟ କରୁଛନ୍ତି ସେତିକି ବାଧ ପାଉନାହାନ୍ତି। ସେଥିପାଇଁ ଚାଷୀମାନେ ତାଙ୍କ ସିଏ ଆ ଆଉ ଆ ଚାଷରେ ମନ ଦଉନାହାନ୍ତି ଏବଂ ଚାଷକୁ ଛାଡି ଦଉଛନ୍ତି। ସେଥିପାଇଁ କିଛି ସୁରକ୍ଷା ଗୁଡିକ ଅବଲମ୍ବନ କରିବା ଦରକାର କିଛି ସରକାର କିଛି ଯଦି ଏ ପ୍ରତି କିଛି ଅ କରନ୍ତେ ଚାଷୀ ମାନଙ୍କୁ ସାହାଯ୍ୟ କରନ୍ତେ ତାହେଲେ ଚାଷୀ ମାନେ କିଛି ଯେଉଁ ଚାଷୀ ମାନେ ଚାଷୀ ଛା ଛାଡିବାକୁ ଚେଷ୍ଟା କରୁଛନ୍ତି ସେମାନେ ମଧ୍ୟ ଅ ଚାଷ ଆରମ୍ଭ କରନ୍ତେ ଏବଂ ଆପଣ କଣ କହୁଛନ୍ତି ବିଷୟରେ?
ବନ୍ଧୁ ମୁଁ କହୁଥିଲି କି ସରକାର ଏଇ ବର୍ଷ କହିଥିଲେ କି ଧାନର ମୂଲ୍ୟ ପ୍ରାୟ ଅଁ ଏକତିରିଶହ ଟଙ୍କା ରହିବ ବୋଲି। ଦେଖନ୍ତୁ ବନ୍ଧୁ ଉଁ ପରିଶେଷରେ ସରକାର କଣ କଲେ? କହିଲେ କି ଯେଉଁମାନଙ୍କର ଜମି ଅଛି ଏବଂ ଯାହାର ଏକ କୁପନ ରହୁଛି ସେମାନଙ୍କୁ ଧାନ ଉ ଇଏ ଧାନ ପିଛା ଏକତିରିଶହ ମିଳିବ। ତ ସମସ୍ତଙ୍କର ବନ୍ଧୁ କଣ ଜମି ଅଧିକ ଅଛି କି? କିଏ ବନ୍ଧୁ କାହାର କାହା ବିଲକୁ ଆଣି ଭାଗ ଚାଷ କରି ସିଏ ତାଙ୍କ ଘରେ ଉ ଦିନକୁ ଦି ମୁଠା ଉ ଚାଉଳ ତା ହାଣ୍ଡିରେ ପକେଇ ରୋଷେଇ କରୁ ଠିକ ସେହିପରି ବନ୍ଧୁ ସମସ୍ତଙ୍କ ପାଖରେ କଣ ଜମି ଥିବା ଆବଶ୍ୟକ କି?
ଆଜ୍ଞା ବନ୍ଧୁ, ଯେହେତୁ ଭାରତ ସରକାର କି ପ୍ରଥମେ ଯେହେତୁ ପୂର୍ବରୁ କହିଦେଲେ କି, ଉ କିଛି ଅନ୍ୟ କହିଲେ ଏବଂ ଯେହେତୁ ଧାନ ହେଇସାରିଲା ପରେ ଟୋକନ ନେଲା ବେଳେ ସିଏ କିଛି ଅନ୍ୟ କଥା କହିଲେ। ଆଉ ସମସ୍ତେ ଚାଷୀ ମଧ୍ୟ ସମସ୍ତଙ୍କ ପାଇଁ ତ ଉଚିତ ଅ ବିଲ ନାହିଁ, ଏବଂ ଯୋଉ ଚାଷୀ ମାନେ ଅନ୍ୟମାନଙ୍କୁ ବିଲ କିମ୍ବା ଅନ୍ୟମାନଙ୍କ ଠାରୁ ବିଲ କରୁଛନ୍ତି, ସିଏ ଯଦି ଅ ସଠିକ ମୂଲ୍ୟ ପାଇ ପାରୁନାହାନ୍ତି। ସିଏ ଯୋଉମାନେ ଅଛନ୍ତି ଅ ସେ ବିଲର ମାଲିକ, ତାଙ୍କୁ ସିଏ ଲାଭରେ ପଢୁଛନ୍ତି। ସେଏ ଘ ବସି କିମ୍ବା ସେ ଚାଷୀ ମାନେ, ସଠିକ ଚାଷୀ ସିଏ ତାର ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି।
ଆଚ୍ଛା ବନ୍ଧୁ ସେହିପରିି ମୋତେ ଗୋଟେ କଥା କୁହନ୍ତୁ, ଏହା ପ୍ରତି କଣ କଲେ ଚାଷୀ ମାନେ ମୃତ୍ୟୁବରଣ କରିବେନି, ଏବଂ ହଁ।
ହଁ।
ଖୁସି ଖୁସିରେ ନିଜ ଜୀବନ ବିତାଇବେ ଏବଂ ତାଙ୍କର ଘରେ ଦିନକୁ ଦୁଇ ମୁଠା ଖାଇବା ଖାଇପାରିବେ ଏବଂ ସୁଖ ଶାନ୍ତିରେ ଜୀବନ ନିର୍ବାହନ କରିପାରିବେ।
ହୁଁ। ସରକାର କିଛି ସେପରି ନିୟମ କରନ୍ତି, ଯାହା ଆ ଯଦି ଚାଷୀ କିମ୍ବା ଚାଷୀ ଉ ସରକାର ମଧ୍ୟ କରିଛନ୍ତି, ଯଦି କିଛି ଚାଷୀ ମାନଙ୍କର ଅ ଜମି ଧୋଇ ଯାଉଛି କିମ୍ବା ଅ କିଛି ପ୍ରା ପ୍ରାକୃତିକ ଘଟଣାବଳୀ ଯୋଗୁଁ ପ୍ରାକୃତିକ ମାନେ ଏପରି ନୁହେଁ କି ବର୍ଷା ହେଲାନି କି, ସେପରି ନୁହେଁ। ଯଦି ବର୍ଷା ଅତ୍ୟଧିକ ହେଇ ବନ୍ୟା ହେଇ, ସେ ଚାଷ ଜମିରେ ଧୋଇ ହେଇ ପଳଉଛି। ସେଥିପାଇଁ ସରକାର ମଧ୍ୟ କିଛି ଅ ଆଇନ କରିଛନ୍ତି। ଯାହା ଫଳରେ କିଛି ଚାଷୀ ମାନଙ୍କୁ କି କିଛି ସାହାଯ୍ୟ କରାଯାଇପାରେ। ଯାହା ତାଙ୍କ ଅ ଆୟ କରୁଥିବା ଟଙ୍କା ଠାରୁ ଅ ବହୁତ ବହୁତ ଗୁଣରେ କମ। ସେଥିପାଇଁ ଚାଷୀ ମାନଙ୍କୁ ସେଇ ଟଙ୍କାଟି ଯଦି ବହୁତ ବଢେଇ ଦିଆଯାଆନ୍ତା, ତାହେଲେ ଚାଷୀ ମାନେ ବହୁତ ଉପକୃତ ହେଇପାରନ୍ତେ ଏବଂ ଆଉ ଉତ୍ସାହିତ ହୁଅନ୍ତେ ତାଙ୍କ ହଁ ଚାଷୀ ପ୍ରତି
ଆଚ୍ଛା ବନ୍ଧୁ। ଆପଣ ଦେଖନ୍ତୁ ଆମ ଅଞ୍ଚଳରେ କେବଳ ଧାନ ଚାଷ ହଉଛି କଣ ପାଇଁ? ଯଦି ଧାନ, ଧାନ ଏକତିରିଶ କହିକି କମି କମାଇଦେଲେ।
ତ ସେହିପରି ବନ୍ଧୁ ଚାଷୀ ମାନଙ୍କର ଇଚ୍ଛା ହଉନି ଯେ, ଅଲଗା କୌଣସି ଉଁ ଚାଷ କରିବା ପାଇଁ ଯେପରିକି ଆମ ଅଞ୍ଚଳରେ କେବଳ ଧାନ ହେଇକି ହିଁ ରହିଗଲା, ମୁଗବି ବୁଣା ହଉଥିଲା, ବନ୍ଧୁ ଦିନକୁ ଦିନ ଧାନର ଯାହା ଅବସ୍ଥା ହେଲାଣି, ଲୋକ ମୁଗ ବୁଣିବା ପାଇଁ ବି ବା ମୁଗ ଚାଷ କରିବା ପାଇଁ ବି ପଛେଇଗଲେଣି।
ଆଜ୍ଞା, ଆଜ୍ଞା, ଅନେକ ଚାଷ ମୋର ମନ ଅଛି, ମୋ ବାପା କହନ୍ତି ମଧ୍ୟ ଆମରି ମଧ୍ୟ ଅଞ୍ଚଳରେ ଅନେକ ଚାଷ କରାଯାଏ। ଆ ଆ ମୃଗ, ଗହମ, ବିରି, କୋଳଥ, ଏବଂ ବିଭିନ୍ନ ପ୍ରକାର ଚାଷ କରାଯାଉଥିଲା। ଯେହେ ତୁ ଏବ ଏବେ ସେ କଲା ଲୋକ ନାହାନ୍ତି ଏବଂ ସେ ଆଉ ଉତ୍ସାହ ନାହିଁ। ଆଉ ଯେହେତୁ ସେତେବେଳେ ଅ କିଛି ମୁଦ୍ରା ଭାରତୀୟ ମୁଦ୍ରା ନଥିଲା। ଲୋକ ଧାନ -ଚାଉଳ ନିଜେ ଦୟା- ନିଆଁ କରି ସେତେବେଳେ ଜୀବନ ଯାପନ କରୁଥିଲେ, ସେଥିପାଇଁ ଏବେ ଯେହେତୁ ଆ ସେତେବେଳେ ପ୍ରକୃତି ମଧ୍ୟ ଭଲ ଥିଲା, ଏବେ ଯେହେତୁ ପ ପ୍ରାକୃତିକ ଅ ପ୍ରକୃ ମାନେ ମନୁଷ୍ୟ ମାନେ ସେ ପ୍ରକୃତିକୁ ବିଗାଡି ଦେଇଛନ୍ତି, ସେଥିପାଇଁ ଆଉ ଆଉ ସକ ସେପରି ପ୍ରକୃତି ନାହିଁ, ଆଉ ସେପରି ଧାନ ଆଉ ସେପରି ଫସଲ କରିବାକୁ ଆଉ
ଆଚ୍ଛା ବନ୍ଧୁ, ଆପଣଙ୍କର ମତାମତ ବହୁତ ଭଲ ଲାଗିଲା ବନ୍ଧୁ, ବର୍ତ୍ତମାନ ମୁଁ ଖାଇବା ପାଇଁ ଯାଉଛି। ତ ବନ୍ଧୁ, ମୁଁ ବର୍ତ୍ତମାନ ରହୁଛି, ମୁଁ ଆପଣଙ୍କ ସହିତ ପରେ କଥା ହେବି।
ଆଜ୍ଞା, ଧନ୍ୟବାଦ। ଉ